ହଁ ଖାଇଛି।
ଆଜି ଉପାସ ହଁ ମୁ ଏଇ ଖାଇ ସାରିଲିଣି।
ଏଇଠି ବସିିକି ଖାଉଛ ଆମ୍ବଗଛ ତଳେ।
ମୁଁ କହିଲି ଖାଇସାରିଲିଣିି ନା କି ଖାଉଛି। ସିଆଡେ ଘୁଞ୍ଚୁବେ।
ଆଉଛି ରହ
ବାଇପାସ ରେ ଅଛି। ତାକୁ କହ ବାଇପାସ ପାଖକୁ ଛାଡିଦେବାକୁ ତାକୁ କହ ହ୍ୟାଲୋ। ଆ କଣ କହୁ? ଏ ପିଲା ଡେଙ୍ଗା କଥା କହୁଥିଲି।
ଓହୋ କଣ ଯିବ ସିଆଡେ ନାଁ କଣ? ହଁ ଚାଲ ଚାଲ। ମୁଁ କହୁଥିଲି କଣ କି?
ହଁ ଚାଲ। ଆସ।
ଚାର୍ଜ କମ ଅଛି ଯେ ସନ୍ଧ୍ୟାବେଳେ ପୁଣି କଥା ହବା ପାଇଁ କହୁଥିଲି। ସଇଁତିରିଶ ତାହେଲେ କେତେ କଥା ହେବ କରିବା ଆ ଚାଲ ଗଣିଲଟି ଗାଈ କେତେଟା?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
ହ ।
ଗାଈଟା ମାରିଥାନ୍ତା ନା ଏଇତି ପାଇଁ ପଳେଆଇଲି।
ଓ ପୁରା ମାରିଥାନ୍ତା ଆଉ। କାଲି ଯିବା, କାହାକୁ ଡାକୁଚୁ କି? ହ୍ୟାଲୋ। ଚାଲ ମ ଚାଲେ ଚାଲେ ହଁ କା
ଆଉ ଦିହ ପା ସବୁ ଭଲ? ଆଉ ଆଉ କଣ କହୁଛ?
କହୁଚି
ର ଚାଲୁନୁ।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
କିଏ?
ଇଏ।
କିଏ ନା ଇଏ?
ଉଁ ଏଇ ଯୋଉ ତମ ଘରେ ଯୋଉ ପିଲା ଟା।
ସେ ତାକୁ କଲ୍ କରିବା ଆମେ ଏପଟେ ବି ଗଲାବେଳେ ତାକୁ କଲ୍ କରିବା।
ଓହୋ। ଏଠୁ ଖଜୁର କୋଳି ଖାଇଚୁ? ଚାଲେ।
ଆଉ ରେଡି ଆଉ କଣ?
ପିଜୁଳି।
ପିଜୁଳି ଖାଇବା। ଆଉ କଣ କହୁଛ?
ଖଜୁରୀ ଦି ଟା ଆଣିବା କି? ଖଜୁରୁ କୋଳି।
ଖଜୁରି କୋଳି।
ହଁ।
ଖଜୁରୀକୁ ଡାଳି କଣ ଗୋଟେ କରିବା? ଖାଇବ ଯଦି ଖାଇବ ପିଜୁଳି।
ଜାମୁକୁ ଶୁଆଉନଥିବ କିରେ?
କୁଷୁମ ଟା ଉ ଖାଇପାରେ ହେଲେ ଜାମୁ ଟା ତ ବିଲକୁ
ହଁ।
ତୋ ଅଜା ହର ଗାଁ ଆଡେ ପା କୁସୁମ କୋଳି ଅଛି। ଚାଲୁନୁ ଯିବା ତ ଅଜାହାର ହାଟିକି ଯିବା କୁସୁମ କୋଳି ଆଣିବା।
କଣ ଖାଇ
ହୁଁ, ଆଉ?
ଯିବା।
କେବେ?
ଯେତେବେଳେ ସମସ୍ତେ ପିଲା ଏକତ୍ରିତ ହୋଇ ଗୋଟେ ଗାଡି ଆଣିବେ ଦୁଇଟି ଗାଡି ସେତେବଳେ।
। ପିସି ଖାଲ କିଣିବାର ଗୋଟେ ପ୍ଲାନ ଅଛି ତାହେଲେ ଆମର?
ହୁଁ, ମୁଁ ଭାବୁଛି ପଇସା କରିକି ଗୋଟେ ଗାଡ଼ିଟେ କିଣି ଦବା। ହୁଁ, ପିସି ଆଉ କିଣିବାନି।
ଗାଡି ଗାଡିର ଚକାଟାଏ ହେବନି। । ଆଉ?
ହଁ। ଚାଲୁନୁ ପେଲି ଦଉଚୁ ଚାଲୁନୁ ଚାଲ।
ମୁଁ ତୋଳିନି ତ। ନା।
କୁଆଡେ ଯିବୁ?
ଏ ତଳେ ଯଉ ତଳେ ଜୋର ତୁଳା ଚିରା ଖାଇବି।
ତଳେ ଜୋରା ପଡିଥିବ।
ଆଉ କଣ କହୁଛୁ?
କି ବାଇଗଣ ଗଛରେ ଦେଖିକି ମୁଁ ଭାବୁଛି ଯେ ବାଇଗଣ ଯଦି ଫଳେ ଆସିକି ଦି ଦିଟା ନେବ। ବାହାଘରକୁ।
ତା ବେଙ୍କ ଫେଙ୍କ କେତେ ଅଛନ୍ତି ଜାଣିଛ ନା?
କୋଉଠି ବେଙ୍ଗ ଅଛନ୍ତି? କୋଉଠି?
ଡେଇଁ ପଇଲା ଏଟା ଗଲା ହାରି
ପାଚିଲା ପିଜୁଳିରା ରେ
ପିଜୁଳି ପାଚିଛି।
ହଁ।
କୋଉଠି?
ଏଇଟା ତିନିଟା।
କଉଠି ପିଜୁଳି ପାଚି?
ଏଇଠି ପିଜୁଳି ଗଛରେ।
ହଁ ସ୍ୱାଦିଷ୍ଟ ସ୍ୱାଦିଷ୍ଟ ପିଜୁଳି। ହୁଁ।
ବଡ ଭାଇଗନ ଟେ ହେଲାଟେ। ଆଉ କଣ କହୁଛୁ?
ପେଲି ରଥଯାତ୍ରା କୋଉଠିକି ଦେଖିଜିବା?
ରଥଯାତ୍ରା କେଭେ କି?
ଏଇ ଏବେ ପରା।
କେବେ?
ଜାଣିନି।
ହୁଁ। ଆଉ କଣ କହୁଛ କୁହ। ଦିଅପା ଭଲ ସବୁ?
ହଁ ଭଲ ଅଛି ତୁ କହ?
ମୋର ଏନା ପିଜୁଳି ମୋ ଦେହ ଭଲ ଅଛି ହେଲେ ମୁଁ ବର୍ତ୍ତମାନ ପିଜୁଳି ଖାଉଛୁ।
ତମ ଘରଲୋକ ହ୍ୟାଲୋ।
ହୁଁ।
ଆଉ ହେ ହେ ରଙ୍କ ରାଡିିଆ ଯୋଉଟା ଲାଗିଛି।
ସେଟାବି ଭଲ।
ହୁଁ।
ତୋ ଭଏସଟା କାଏଁ ଭଲ ଶୁବା ଯାଉନି ଭଲସେ ଜୋରେ କହ ଟିକେ। ତିକେ ବଞ୍ଚିଲା ଭଳିଆ କହ।
ଏଟା କି ଡାକୁୁଛି କି?
ଯାଉଛି ରହ।
ଏନାମ ଯିବାନି।
ହୁଁ ଗୋଟେ ମା ଶୋଇଆ।
ହଉ କାଲି ତାଲ ଖେଲି ଯିବା।
ଆସ। ମୁଁ ଗୋଟେ ଗୋଡେ଼ ସାଙ୍ଗଟାକୁ ମୁଁ ଆଣି ପିଜୁଳି ପାରି ଆଇଚି ତିଓ। ତା ଟିକେ! ! ! ! ! ! ! ! ! ! ଦୋଷ ହଉଛି। ସେ ଭାବୁଛି କଣ କହିଲ ଆମେ ଯୋଉଟା କଥା ହେଉଛି ସେଈଟା ପଇସା ମିଳିବନି ଭାବୁଛି। ହ ତାର! ! ! ! ! ! ! ! ! ! ପଡିବ।
ଅଁ ଠିକ୍ ଅଛି ମାରିଦବା ଆଉ।
କେବେ?
ଏଇନା ସାଙ୍ଗେ ସାଙ୍ଗେ ତୁରନ୍ତ।
ଆପଣ ଆପଣ ଜାଣି ଛନ୍ତି କି, ଆମ ଓଡିଶାର ରାଜ୍ୟ ଯୋଉ ରାଜ୍ୟର ଲୋକ ସଂଂଖ୍ୟା କେତେ?
ହଁ।
ହେ ପିଲାଟି କିଏ ଦେଖିଲ ଟିକେ।
ଏ ହଁ ଇଏତ।
କିଏ?
ଚାଲୁ।
ଚନ୍ଦନ ଚନ୍ଦନ ବେ।
ହଁ ନା ଧଇଲୁ ନା ତୁ।
ହ୍ୟାଲୋ।
ହୁଁ ଚାଲବେ ଗୋଟେ ମ୍ୟାଚ ଖେଳିବା ଯୋଉ
ହ୍ୟାଲୋ।
ହୁଁ।
ତାହେଲେ ଏଇଠୁ ଖେଳିବା ମ୍ୟାଚ ସବୁଠି ପୁରା ଟୁର୍ଣ୍ଣାମେଣ୍ଟ ପ୍ଲେଅର୍।
ହୁଁ ତାହେଲେ ଦେଖିବା ଦେଖିବା ସେ ଟୁର୍ଣ୍ଣାମେଣ୍ଟ ପ୍ଲେୟର ତ, ତାଲେ ଦେଖି ତା ଖେଳିବା।
ଆସ ଯିବା। ଏ ବୋଲର ନା ବ୍ୟାଟର କିରେ। ସେ ବୋଲର ନା ବ୍ୟାଟର ଅଲରାଉଣ୍ଡର ନା।
ହୁଁ। ସେ ସବୁ ପ୍ରକାର ଖେଳ ଜାଣିଛି। ବୋଲିଂ କରି ଆଇଛି ବ୍ୟାଟିଂ କରି ବା ଜାଣିଛି। ଦେଖୁନୁ ଦେଖ ଦେଖ କେମିତି ପିଟୁଛି ଆଉ ଟୁର୍ଣାମେଟ୍
ଏ ନେ ପାପୁନ ଆର ବଲ୍ ଟା। ଆଣ। ଦେଲୁ ଏ ଚନ୍ଦୁ ବଲ ଟା ଦେଲୁ। ଆଉ କଣ କହୁଛୁ?
କହିଲି ରଥଯାତ୍ରାରେ କଣ ଅଛି?
ତୁ ନେବୁ ବଲଟା ଦେ। ଖାଇଲା।
ହ୍ୟାଲୋ।
ହ୍ୟାଲୋ।
ହଁ ଆଉ କ କୁଆଡେ ଗଲୁ କି ରେ! ! ! ! ! ! ! ! ! ! କି।
ହଁ। ! ! ! ! ! ! ! ! ! ! କରୁଛି ମୁଁ।
ଆ କେତେମିନଟ୍ ରହିଲା କୁଆଡେ କିରେ ବଲ ଖେଳିବୁନି? ଏଇନା ଗୋଟେ ମ୍ୟାଚ୍ ଟେ ଷ୍ଟାର୍ଟ ହବ ତ।
କୁଆଡେ଼ ଗଲା ଏଟା।
ସେଇଟା ହଉଛି ଚାର୍ଜ ବସିଚି ମୋବାଇଲ୍ ଟା।
ଆଛା। ପେ ସୁଭୁଛିନା।
ହଁ ସୁବୁଛିନା।
ଶୁଭୁଛି।
ହୁଁ।
ଆପଣ ବୋଲ-ବୋଲିଂ କରୁଛନ୍ତି ତାହେଲେ?
ଆଁ।
ଆପଣଙ୍କ ବଲ କୁ ସିଏ ନିର୍ଦୁମ ପିଟୁଛନ୍ତି?
ଖାଲି ଦାଲ୍-ଦାଲ୍ ପିଟୁଛନ୍ତି।
ଆଉ ଯିଏ ଯାଉଚନ୍ତି ତାଙ୍କ ଆଗକୁ, ତାକୁ ପିଡୁଚନ୍ତି ଇଏ। କଣ ମହାରଥୀ ଚନ୍ଦନ। ମହାରଥୀ ଚନ୍ଦନ୍ କାଠ।
ପିଟୁଛନ୍ତି ସୁନ୍ଦର ପିଟଛନ୍ତି।
ଦେଲୁ ବଲ୍ ଟିକୁ। ଚୂନ ଭାଇ, ଡିଜେ।